ହ୍ୟାଲୋ।
ହଁ ହ୍ୟାଲୋ।
ହଁ ହଁ ନମସ୍କାର କୁହ।
ହଁ ଆପଣ ନା।
ହଁ।
ଆପଣଙ୍କ ନାଁ ପୃଥିରାଜ। ଆପଣ ନା ପୃଥୀରାଜ ଆଚ୍ଛା ଆଚ୍ଛା ବଢିଆ। ଆଉ କଣ କଉଥିଲେ।
ଏବେ ଟିକେ। ବ୍ୟାୟାମ କରି ଖାଇବାକୁ। ପ୍ରସ୍ଥାନ କରିଥାନ୍ତି।
ଆଚ୍ଛା ଆଚ୍ଛା ଖାଇବାକୁ ଆସିନାହାନ୍ତି। ହଁ ହଁ ରାତିରେ ଆଚ୍ଛା ଆଚ୍ଛା ଆଉ ସକାଳେ କଣ ଖାଇଥିଲେ।
ସକାଳେ ଭାତ ଡାଲମା ଶାଗ ଭଜା। କୁନ୍ଦୁରୀ ଆଳୁ ଭଜା ତା ସହିତ ଆମ୍ବ ଆଉ ବଢିଚୁରା। ଆପଣ କଣ ଖାଇଥିଲେ?
ଏମ ଭଳିଆ। ଆମେ ସେ ସକାଳେ ସେମିତି ସକାଳେ ତ ବେଶୀ କିଛି ଖାଇ ନଥିଲୁ। ତାପରେ ଖରାବେଳେ ସେମିତି ଖାଇଥିଲୁ ଯାହା ଭାତ ଡାଲମା ଖଟା ଖାଇଥିଲୁ।
ଓହୋ।
ହୁଁ ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ ସେମିତି କଣ? ସେ ବାହାରେ ଯାଏ ଖାଇଲେ ସେ କୋଲ୍ଡଡ୍ରିଙ୍କ ବିସ୍କୁଟ ଫିସ୍କୁଟ କ ଖାଇ ଦେଇଥିଲି ତାପରେ। ଅଁ ଗୋଟେ ସାଙ୍ଗର ଜନ୍ମଦିନ ଥିଲା ତ ରେଷ୍ଟୁରାଣ୍ଟ ଯାଇକି ଯାହା ଖାଇଥିଲି।
ଓହୋ ଆ ଆପଣ କଣ କରୁଛନ୍ତି ଏବେ?
ଏବେ କିଛି ନାହିଁ ଏବେ ସେ ବାହାରୁ ଆସିଲି ତ ଘରୁ ବସିଲି। ମତେ ମିତ୍ରମାନଙ୍କ ସହ ରଖାହଉଥିଲା। ଆଉ-ଆଉ କଣ କହୁଛୁ
କୁହନ୍ତୁ-କୁହନ୍ତୁ କଣ କହୁଥିଲେ ଆପଣ
ହୁଁ-ହୁଁ ମୁଁ କହିଲି କି ଆପଣ କଣ କହୁଥିଲେ ଏବେ
ଆପଣ ରଜ ପରି ପରମ୍ପରା ବିଷୟରେ କଣ ଜାଣିଛନ୍ତି କୁହନ୍ତୁ?
ହେଁ ରଜ ରଜରେ ଆମେ ଦୋଳି ଖେଳୁଥିଲୁ ସା ହଁ-ହଁ ରଜ ହେଇଥିଲା।
କାହିଁକି ପାଳନ କରାଯାଏ କଣ ଜାଣିଛନ୍ତି ଆପଣ ତା ବିଷୟରେ ପୁରା ଯାହା ଜାଣିଛନ୍ତି କହିଦିଅନ୍ତୁ ଥର କରେ।
ରଜ ଦୋଳି ଖେଳର ପର୍ବ ସେଥିରେ ପାନ ଖାଆନ୍ତି ଆଉ ଲୁଡୁ ଖେଳନ୍ତି ଚେସ୍ ଖେଳନ୍ତି। ତାପରେ କଣ ଦୋଳିି ଖେଳନ୍ତି ସେ ସବୁ ଝିଅ ପିଲାମାନେ ଖେଳନ୍ତି ପୁଅ ପିଲା ମୁଁ ବି ଖେଳୁଥିଲି। ବୁଝିଲେ ହଁ, ହଁ, ହଁ ଆଉ ନୂଆ
ରଜ ହଉଛି ହଁ ଝିଅ ପିଲାଙ୍କର ପର୍ବ। ସେଇଦିନ ହଁ ହୁଏ କଣ ଭଗବାନ ଜଗନ୍ନାଥଙ୍କର ଦୁଇଟି ସ୍ତ୍ରୀ
ଜଣେ ଅଛନ୍ତି ଭୂ ଦେବୀ, ଜଣେ ଲକ୍ଷ୍ମୀ ଦେବୀ ତ ଭୂ ଦେବୀ ଲକ୍ଷ୍ମୀ ଦେବୀ ଜାଣିଛ ଯେ ଲକ୍ଷ୍ମୀ ଆଉ ଭୂଦେବୀ ହଉଛନ୍ତି ଆମର ଧରିତ୍ରୀ ମାତା। ତ ସିଏ ସେଇ ଟାଇମ୍ ରେ କଣ କରନ୍ତି ତାଙ୍କର ସାଇକେଲ ଚାଲେ ତ ସେତେବେଳେ ପୃଥିବୀ ଏ, ତିନି ଦିନ ପାଇଁ ହଳ କି କୌଣସି ଅ, କର୍ମ କରାଯାଏନି ଯେ ଯାହାକି ଭୂଦେବୀଙ୍କୁ କଷ୍ଟ ହବ। ସଫଳ କରନ୍ତି। ଏଁ, ଖାଲି ପାଦରେ ଚାଲନ୍ତି ଯାହା ଦ୍ଵାରା କି ଭୂ ଦେଵୀ ଙ୍କୁ କିଛି କଷ୍ଟ ହୁଏନି। କି ଗଛ ଛ ବି ଉପାଡ ଯାଏନି, କି ଧାନ କଟା ଯାଏନି। କିଛି କରାଯାଏନି। ଯାହା ଦ୍ଵାରା କି ବ-ଭୂ ଦେବୀ ସେଥିପାଇଁ କଣ କି ଝିଅ ମାନଙ୍କୁ ଅ, ଝିଅ ମାନଙ୍କୁ ଟିକେ ମିଳେ ଇଏ।
ଆଚ୍ଛା, ଆଚ୍ଛା ଆପଣ ତ ବହୁତ କଥା ଜାଣିଛନ୍ତି ଆଚ୍ଛା, ଆ ଚ୍ଛା ହଁ ଆ, ଆପଣ
ପର୍ବ ବିଷୟରେ ପଚାରନ୍ତୁ। ପର୍ବ ପରମ୍ପରା ବିଷୟରେ କଥାବାର୍ତ୍ତା ହବା।
ଅ, ହଁ। ଅଁ, ଠିକ୍ ଅସି ଠିକ୍ଅଛି ନା ଆମେ କହୁଥିଲୁ ଯେ ଆପଣ ରଥଯାତ୍ରା ବିଷୟରେ କୁହନ୍ତୁ। ରଥଯା ତ୍ରା ତ ଆଗକୁ ଆସୁଛି ବି ସେମତିରେ ବି।
ହଁ ରଥଯାତ୍ରା ଆମ ଗାଁ ର ପ୍ଲାନିଂ କଣ ଦେଖିବା ଭଗବାନ ଯଦି ଜଗନ୍ନାଥ ଡା କିବେ ତାହେଲେ ଆମେ ଯାଇକି ଦର୍ଶନ କରିବା। ଯଦି ନ ଡାକିଲେ ତ ଦର୍ଶନ କରିହବନି। ଦେଖାଯାଉ କଣ ହଉଛି ଯାହା ସୁଯୋଗ ମିଳିବ। ଟିଭିରେ ହିଁ ଦେ ଖି ଦବା ଆଉ ରଥଯାତ୍ରା କଣ ପାଳନ ହୁଏ ତ ଜାଣିଚ?
ହୁଁ, ହୁଁ ନାଇ ରଥ ତିନଟା ରଥ ହୁଏ, ହୁଁ, ହଁ।
ଭଗବାନ ଜଗନ୍ନାଥ ହଉଛନ୍ତି ଜୀବିତ ଠାକୁର। ସିଏ ଯାଆନ୍ତି ତାଙ୍କ ମାଉସୀ ଘରକୁ। ତାଙ୍କର ଯେମିତି ଆମେ ମାଉସୀ ଘର ବୁଲିବାକୁ ଯାଏ। ଆମେ ଛୋଟ ବେଳୁ ମାଉସୀ ଘର ପସନ୍ଦ ତାଙ୍କ ସେ ବର୍ଷକ ଥରେ ଯିବେ ମାଉସୀ ଘରଙ୍କୁ। ତ ମାଉସୀ ଘରକୁ ଯିବେ ତାଙ୍କର ମାଉସୀମା ମନ୍ଦିରକୁ। ଯେ ତାଙ୍କ ରଥ ସବୁ ଟଣା ହେଇକି ପୁରା ଲୋକ ସିଏ ତା ଜଗନ୍ନାଥ ହଉଛନ୍ତି ତି, ଜୀବନ୍ତ ଠାକୁର ସେ ସମସ୍ତଙ୍କୁ ଲୋକଙ୍କୁ ଦେଖା ହବାକୁ ବି ଆସନ୍ତି।
ସେ ବର୍ଷକୁ ଥରେ ବାହାରନ୍ତି ଲୋକଙ୍କୁ ଦେ
ଦେଖା କରିବା ପାଇଁ। ଦେଖା କରିବା କରି କେମିତି ଯିବେ ମାଉସୀ ଘର କୁ ମାଉସୀ ଘରେ ରହିବେ। ରହିଲା ପରେ ହବ କଣ ତାଙ୍କର ଜର ହବ ଗାଧେଇବେ ସେଇଠି ଗାଧେଇଲେ ଜର ହବ। ସେ ଜର
ହୁଁ।
ହୁଁ ତ ଜର ହବ, ଜର ହେଲେ ଦେହ ଖରାପ ହବ। ଦେହ ଖରାପ ହେଲେ କିଛି ଦିନ ତାଙ୍କୁ ପୂଜା କରା ହୁଏ
ଆଉ ଆଚ୍ଛା ହଁ ତାପରେ ତାଙ୍କର ସେବା କରା ହୁଏ ସବୁ।
ହଁ ସେବା କରା ହୁଏନି। କିଛି କରା ହୁଏନି। ସେ ନୂଆ ଡ୍ରେସ୍ ପିନ୍ଧନ୍ତିନି କିଛି ବି ତାଙ୍କର ତାଙ୍କର ଜାଣିଛ କି ନାଇଁ ତାଙ୍କର ଡେଲି ତାଙ୍କର ସବୁଦିନ ତାଙ୍କର ଡ୍ରେସ ଚେଞ୍ଜ ହୁଏ ତାଙ୍କ କପଡା ଚେଞ୍ଜ ହୁଏ ବାକି ସେଇ ଦିନ କିଛି ଚେଞ୍ଜ ହବନି କଣ ନା ଦେହ ଖରାପ ହବ ସପ୍ତାହେ ଆଠ ଦିନ ଖଣ୍ଡେ ଚାଲେ ତାପରେ ସେ ବାହୁଡା ଯାତ୍ରା ହୁଏ ସେମାନେ ଆଉ ଥରେ ମାଉସୀ ଘର ଘରକୁ ଆ ସନ୍ତି ଫେରି ଆସନ୍ତି ଏଇଟା ହଉଛି ଜଗାଙ୍କର ଛତ୍ର କର
ଆଛା ଆଛା ଠିକ ଅଛି ଆମେ ଆମର ବି ସେମିତି କିଛି ପ୍ଲାନିଂ ଅଛି ଯିବାର ରଥଯାତ୍ରାରେ
କୁଆଡେ ଯିବେ?
ରଥଯାତ୍ରାରେ ସେ ପୁରୀ ଯିବାର ଅଛି ରଥଯାତ୍ରା ରଥଯାତ୍ରା ଯିବୁ କି ସେ ପରେ ପରେ ସେ ସୁନାବେଶ କି ସେଇ ଟାଇମରେ ଯିବୁ ଠିକ୍ ନାହିଁ କିନ୍ତୁ ଯିବାର ଅଛି ଆଉ ଆଜ୍ଞା ଆଜ୍ଞା।
ଯେ ସୁନାବେଶରେ କଣ ହୁଏ ଯେତେବେଳେ ଆଗରୁ ପୁରୀ ରାଜା ଯିଏ ଥିଲେ ଯିଏ ବି ଓଡିଶା ରାଜା ହୁଏ ସିଏ ସବୁ ଦେଇଥିଲେ ସବୁ ସୁନା ଜଗା ତା ମୁଣ୍ଡିରେ ରଖନ୍ତି ଆଉ ମାନେ ଯେତିକି ବାହାରୁ ଯେତିକି ଆଣନ୍ତି ରଖନ୍ତି ସେଇ ଟାଇମ ରେ ମାନେ କିଏ ଥିଲେ ଯଯାତି କେଶଦୁ ସବୁ ରଖିବେ ଭଗବାନଙ୍କର ଖାଇବେ ଯେମିତି କିି ଆମର ଆଉ ଜଣେ ରାଜା ଥିଲେ ଓଡିଶାର ରାଜା ଜଣେ ଥିଲେ ଐର ଖାରବେଳ ଜାଣିଛ ତାଙ୍କ ବିଷୟରେ
ହଁ ହଁ ଖାରବେଳ ହଁ ଓଡିଶାର ରାଜା ଥିଲେ ହଁ ଜାଣିଚି। ନାଇଁ ମାନେ ଏତେ ବି କିଛି ଜାଣିିନି ଜାଣିଛି ସେ ଗୋଟେ ରାଜା ଥିଲେ।
ହଁ ସିଏ ଥିଲେ ଓଡିଶାର ସବୁଠାରୁ ପ ପରାକ୍ରମୀ ରାଜା ଭିତରେ ଜଣେ ପରାକ୍ରମୀ ଭିତରୁ ରାଜା ଭିତରୁ ଶ୍ରେ ଷ୍ଠ ବି କହିପାରିବା। ଅ ଯେତେବେଳେ କଳିଙ୍ଗ ଯୁଦ୍ଧ ବିଷୟରେ ଜାଣିଛି ଯେତେବେଳେ ଅଶୋକ ଆଟାକ ଅଶୋକ ଆକ୍ରମଣ କରିଥିଲେ।
ଆକ୍ରମଣ କରି
କରିଥିଲେ ହଁ ସେତେବେଳେ କଳିଙ୍ଗର ପୁରା ମ ସମସ୍ତ ସବୁ କିଛି ବୁଡି ଯାଇଥିଲା। ଲୋକ ବି ବହୁତ ମରିଯାଇଥିଲେ ବହୁତ ଦଶ କି ବାର ଲକ୍ଷ ଲୋକ ମରି ଯାଇଥିଲେ କଳିଙ୍ଗର ସେତେବେଳେ ତା ପରର ଅ ପାଖାପାଖି ପଚିଷ ସତୁରୀ ରୁ ପଞ୍ଚସ୍ତରୀ ବର୍ଷ ପରେ ଐରଖାରବେଳ ମହାମେଘବାହାନ ଅରିଅ ଐର ଖାରବେଳ ଆଇଥିଲା ଶାସନକୁ। ଖାରବେଳ ହେଲା ତାଙ୍କର ନିଜର ଦ୍ଵିତୀୟ ବର୍ଷ ଶାସ ନରେ ସିଏ ଆକ୍ରମଣ କରିଥିଲେ ମଗଧକୁ ନିଜର ସେ ଦ୍ଵିତୀୟ ବର୍ଷରେ ହିଁ ମଗଧକୁ ଅ କରିଦେଇଥିଲେ ନିଜର ସାମ୍ରାଜ୍ୟ ମିଶାଇଥିଲେ। ମଗଧ ପରେ ପାଟଲି ପୁତ୍ର ଏପଟ ସବୁ ଆଉ ତା ନାଇଁ ନିଜ ଦ୍ୱିତୀୟ ବର୍ଷରେ ସେ ଆକ୍ରମଣ କରିଥିଲା ହାଇଦ୍ରାବାଦ ର ମେଜାଙ୍ଗ ଙ୍କୁ ଦେକା କାନ ରାଜ୍ୟ ଥିଲା ସେତେବେଳେ ଡେକାନ ରାଜ୍ୟର କୁ ଆକ୍ରମଣ କରିକି ନିଜ ଅଧ୍ୟୟନ କରିଥିଲେ ଚତୁର୍ଥ ବର୍ଷରେ ମଗଧକୁ ଆକ୍ରମଣ କରିଥିଲେ। ନିଜର ବାର ବର୍ଷ ବୟସ ଭିତ ବାର ବର୍ଷର ମାନେ ରାଜୁତି ବିଷୟରେ ଭିତରେ
ବାରବର୍ଷ ହଁ
ହଁ ଏକ ଏକମାତ୍ର ରାଜାଥିଲେ ଯିଏ ପୂର୍ବରୁ ପୂର୍ବରୁ ପୁରା ଦକ୍ଷିଣ ଆଉ ପଶ୍ଚିମ ତିନି ଦିଗରେ ତାଙ୍କର ନିଜର ଏକମାତ୍ର ଭାରତୀୟ ରାଜା ଯିଏ ତିନି ଦିଗରେ ଆଗ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ। ଏପଟେ ହିମାଚଳ ପ-। ଆଜି ଆଜିର ହିମାଚଳ ପ୍ରଦେଶ କଶ୍ମୀର ଯାଇଏ ତାଙ୍କର ଥିଲା ଆଉ ସେ। ଏପଟେ ବଙ୍ଗାଲ୍। ଆଉ ଏ ଆଜିର ବଙ୍ଗାଳ ଆଉ ବିହାର ଏ ସବୁ ତାଙ୍କ ମଗଦ ମାନେ ଯେତେକ ବିହାର ବଙ୍ଗାଳ। ଯେତକ ଯାଗ ସବୁ ତାଙ୍କର ଥିଲା ଏପଟ ଚୋଲା। ପାଣ୍ଡିଆନ୍ ବି ତାଙ୍କ ଅଧୀନରେ ଥିଲେ ପୁରା ମାନେ କେରଳା ତାମିଲନାଡୁ। ସବୁ। ଆଉ ପୁରା ମହା ମହାରାଷ୍ଟ୍ର ଯାଇଠୁ ଆରମ୍ଭ କରିକି ସବୁ। ପୁରା ଭାରତରେ ଏକମଥ ରାଜାଜୀ ସବୁତକ ଭାରତର ସବୁଠାରୁ ଅଧିକ। କଭର କରିଥିଲେ ଆଜି ଆଜି ପର୍ଯ୍ୟନ୍ତ କୋଉ ଭରେ କୋଉ ରାଜା ନଥିଲେ ଯିଏ। ଚ ମାନେ ଏକା ଥରେ ଦକ୍ଷିଣ ଆଉ। ଦକ୍ଷିଣ ପୂର୍ବ ଉତ୍ତର ତିନି ଦି ଦିଗରେ କଭର କରିଥିଲେ କେବଳ କ ଖାର ବଳେ କରିଥିଲେ।
ଶ୍ରେଷ୍ଠ ରାଜା ଥିଲେ ଏକମାତ୍ର ଭଲ ଆପଣ। ଆପଣଙ୍କ ବି ତ ବହୁତ ଜ୍ଞାନ ଅଛି ଆପଣ ବହୁତ ଟ୍ୟାଲେଣ୍ଟେଡ ଲୋକ ଅଛନ୍ତି।
ଏଇ ବିଷୟରେ କି ଆମେ ଗପିଲେ ହିଁ ଏଇ ଆପ ରେ ଭଲ ହବ।
ଆଚ୍ଛା ଆଚ୍ଛା ହଁ ବୁଝା ପଡୁଛି ନାଇଁ। ହ ଆଚ୍ଛା ଆଚ୍ଛା ଆଛା ଆଉ ଆଉ କଣ ଜାଣିଛନ୍ତି।
ହୁଁ ଏଇଟା ପଛରେ ଜଣା ପଡିଲା ଯେତେବେଳେ ମଗଧର ପରବର୍ତ୍ତୀ। ରାଜା ମାନେ ଅଶୋକର ପୁତ୍ରର ପୁତ୍ର ଯେତେବେଳେ ତାଙ୍କ ବିଷୟରେ ଲେଖା ହେଇଥିଲା। ସେତେବେଳେ ସେମାନେ ସଙ୍କ ଲେଖା ହେଇ। ଇଆପରେ କେଇରଖେଲ ବେଳ ମ କଳିଙ୍ଗର ଜଣେ ରାଜା ଥିଲେ ରାଜା। ତାଙ୍କୁ ଉ। ମାନେ କ ମଗଧ ଯେତେବେଳେ ହାରି ମଗଧ କୁ ଆକ୍ରମଣ କରିନଥିଲେ। ମଗଧକୁ ଆକ୍ରମଣ କରିଥିଲେ। ଅ ୟାଙ୍କର ସୈନିକ ମାନେ କାହାର ଆଲେକ୍ଜାଣ୍ଡର ସୈନିକ ମାନେ। ଆଲେକ୍ଜାଣ୍ଡର ଯୋଉମାନେ ସୈନିକ ଥିଲେ ସେମାନେ ତ ଆକ୍ରମଣ କରିଥିଲେ ସେତବେ। ଖାର ବେଳେ ଯେତେ ଠିକ ଥିଲେ ଅଇର ଖାର ବେଳ ଆଲେକ୍ଜାଣ୍ଡର ର ଯେତେକ। ଉ ମାନେ ସମ୍ପର୍କ ଥିଲେ ତାଙ୍କୁ ଭଗେଇ ଭଗେଇ ପୁରା। କଶ୍ମୀର ରୁ ଭଗେଇ ଦେଇଥିଲେ କଶ୍ମୀର ରୁ ସେପଟେ ମାନେ ଆଜିକାଲି ର। ପାକିସ୍ତାନ ଯାଇଁ ଭଗେଇକି ନେଇକି ଯାଇଥିଲେ। ଏକେଲା ଆଉ ତାଙ୍କର ହାତୀ ଗୁମ୍ଫା ଏଥିରେ ମିଳିଲା। ଖଣ୍ଡଗିରିରେ ତାଙ୍କର ତାଙ୍କର ନିଜର ମାନେ ଶରୀରର ବର୍ଣ୍ଣନ ମିଳିଲା। ଏମ ସାତ ଫୁଟର ମଣିଷ ବା ଆଉ ତାଙ୍କର।
ଆଚ୍ଛା ଆଚ୍ଛା।
କାଳି ଛିଞ୍ଚର ଆଉ ଗୋଟେ। ହାତୀର ଯେତିକି ବଡ଼ି ସରି ଦଶଟା ଐରବତ ହାତୀର ଯେତିକି ବଳ। ତାଙ୍କର ସେତିକି ବଳ ଥିଲା।
ୟାପରେ ତ ବହୁତ।
ତାଙ୍କ ପାଇଁ ରଥ ତାଙ୍କ ର ହୁଏତ ତାଙ୍କ ରଥ ହିଁ। ଗୋଟେ ହାତୀର ଯେତିକି ଚଢିବାର ରଥ ତାଙ୍କ ରଥ ସେତକର। ଥିଲା ଆଉ ତାଙ୍କ ଖଣ୍ଡାର ଡେସ୍କର ଖଣ୍ଡାର ବିବରଣୀ ମିଳେ ଯେ ତାଙ୍କ ଖଣ୍ଡାଟା ହିଁ ଗୋଟେ ଥିଲା ନଅ ଫୁଟ ର ଖଣ୍ଡା।
ଆରେ। ବାପରେ ଆଚ୍ଛା ଆଚ୍ଛା ଆଚ୍ଛା। ଓହୋ ଏମତି କଥା ତାହେଲେ ଆରେ ବା।
ଭୁବନେଶ୍ୱର ରେ ଖାରବେଳ ନଗର ଅଛି।
ଆଉ ଦଶ ମିନ ଆଚ୍ଛା ଆଛା ଏମତି କଥା ତାହାଲେ। ଆପଣ ତ ବହୁତ କିଛି ଜାଣିଚନ୍ତି। ଠିକ ଅଛି ଆମର ଟିକେ ସମୟ ହେଇଗଲାଣି। ହଁ ହଁ ଠିକ ଅଛି। ହଉ ଆମେ ହଁ ଆମେ ପରବର୍ତ୍ତୀ ସମୟରେ କଥା ହେବା ଆଉ। ଆଜ୍ଞା ଆଜ୍ଞା। ଆସ